ହ୍ୟାଲୋ
ହଁ ଏବେ ଶୁଭିଲା
ହଁ ସୁବିଲା କଣ କରୁଛନ୍ତି
ଏଇ ହେ ଚା କରୁଛି
ସନ୍ଧ୍ୟାରେ ଚା
ହୁଁ ତମେ
ମୁଁ ପିଇକି ଆସିଲିଣି
ଆଉ କଣ ଠିଆ ହେଇଥିବି
ନାଇଁ ସେମିତି ନାଇଁ ଖାଲେ ଓନଲିଚା ସନ୍ଧ୍ୟାରେ ଟିକେ ସକାଳ ଟିକେ ଗୋଟେ ଗୋଟେ କପ୍ ମ ସନ୍ଧ୍ୟାରେ ଗୋଟେ କପ୍
ଥଣ୍ଡା ହେଇଯାଇଛି ବୋଧେ
ନାଇଁ, ନାଇଁ, ଥଣ୍ଡା ହେଇନି।
ତଣ୍ଟି ପୁଡା ଗଣ ଭଳିଆ ସୁଭୁଛି ତ।
ଟିକେ ଥ୍ରୋଟ୍ ଇନଫେକ୍ସନ ହେଇଯାଏ ତ ମଝିରେ ମଝିରେ।
ହଁ ହଁ ଆଉ ଆଜି ରୋଷେଇ କଣ?
ରୋଷେଇ ରାତିରେ ରୁଟି କରିବା ଦେଖିବା ଆଉ କଣ କରିବା ଆଉ।
ହଁ ରୁଟି ସମସ୍ତେ କମ୍ପଲସରୀ ଖାଉଛନ୍ତି।
କମ୍ପାରୀ ସମସ୍ତେ ବ ମୋ ଫ୍ୟାମିଲିରେ ମୁଁ ଶାଶୁ ମୋ ପୁଅ। ସେଠି ତ ଆଉ।
ଆଉ ଯୋଉ ଘରୁ ଦିନ ରୋ ସେଇଜି କଣ ହେଇଥିଲା।
ଭାତ ଡାଲି ଭେଣ୍ଡି ଭଜା ହେଇଥିଲା।
ଆଜି କଣ ଆଇଁଷ।
ଫ୍ରାଇଡେ ମୁଁ ଖାଏନି। ଖଟା ଆଇଷ ମୁଁ ଟିକେ ଫ୍ରାଇଡେ ମୁଁ ଖାଇନି ପୂଜା କରେତ। ହଁ ପୂଜା କରେ ତ ମୁଁ ଖାଇନି ଆଉ। ଆଉ ଏବେ ପୁଣି ରୋଷେଇ ଚାଲିବ ରାତି ପାଇଁ।
ହଁ। ଦିନରେ ମାଛ ତରକାରୀ ଅଛି ଆଉ ସାଧା କଣ୍ ଟିକେ ଭଜା ଭଜା କରିବୁ ଆମେ ଖାଇବୁ।
କଣ ଆପଣ ବି ଖାଆନ୍ତିନି ନା କଣ?
ଆଁ ନା ମୁଁ ଆଇଁଷ ଖାଏ। ହଁ ଖାଏ ଦିନ ଖାଇଲା ପରେ ରାତିରେ ଆଉ ସେଇ ତରକାରୀ ଖାଇବା ପାଇଁ ଇଚ୍ଛା ହୁଏ ନି। ସେଇ ହଁ ସେଇ ଜିନିଷ ଟା ଖାଇବାକୁ ଆଉ ଇଚ୍ଛା ହୁଏନି।
ଆଉ ପିଲା?
ପୁଅ ତାର ବୁଲୁଛି ଆ ଘର ତା ଘର ଆଉ ବସ ଇଏ କଣ କରିବ ରଥଯାତ୍ରା କୁ କୁଆଡେ ଯିବାର ଅଛି।
ସେମିତି କିଛି ତ ଛୁଟି ନାହିଁ ପିଲାମାନଙ୍କ ସ୍କୁଲ। ସେ ଗୋଟେ ଦିନ ହିଁ ଛୁଟି ମିଳିବ ଦେଖିବା। ହଁ ହୁଏ ଭଲ ହୁଏ ଆମେ ଯାଉ ବି ସବୁ ବର୍ଷ ଦେଖିବାକୁ ଦେଖିବା ଯଦି ଗୋଟେ ଦିନ ତ ଛୁଟି ଅଛି ଯାଇକି ଟିକେ ପିଲାମାନଙ୍କୁ ନେଇକି ବୁଲେଇକି ଆଣିବାର ଅଛି ଆଉ।
ଦୋକାନ ଫୋକାନ ପଡେ?
ହଁ ମାର୍କେଟ ପଡେ।
ପଉସାରା ଦୋକାନ ପଡେ ନା?
ହଁ ବହୁତ୍ ଲୋକ ବି ହୁଅନ୍ତି ଲୋକ ବହୁତ୍ ହୁଅନ୍ତି।
ବହୁତ୍ ଲୋକ ନା ଉଁ। ଆଉ ରଜରେ କଣ କୁଆଡେ ଥିଲା କଣ କରୁଥିଲ ପିଠା ଫିଟା ହେଇଥିଲା ନା ରଜକୁ?
ରଜକୁ ପିଠା ହେଇଥିଲା।
କଣ ପିଠା ସବୁ କରିଥିଲା?
ତ ସୁଜି କାକେରା ବରା
ସବୁ ପିଠା ଜଣା? ସବୁ ପିଠା ଶିକିଛ? ହ୍ୟାଲୋ।
କୁଡି ଉଡା କେରେ।
ମୁଁ କଲି ସବୁ ପିଠା ଶିକିଛ?
ହଁ ପ୍ରାୟେତଃ ଶିଖି ଯାଇଛି।
ହୁଁ ହୁଁ ହୁଁ।
ରେଗୁଲାର୍ ଘରେ ହଉଥିବା ସୁଜି କାକେରା ଚକୁଳି ପିଠା ଏଗୁଡାକ ସବୁ ହେଇଛି।
ହଁ ଆମର ବି ମାସକୁ ଯଦି ପନ୍ଦର ଦିନି ଖଣ୍ଡେ ଆମର ପିଠା।
ଆଉ ତାପରେ ହଁ।
ହଁ ଏକୁଟିଆ ମେନ୍ ହେଲା ପ ପିଠାର ଜନ୍ତା। ଜନ୍ତିଲା ପରେ ସେଇଟା ଯଦି ଠିକ୍ ସେ କରିଦେଲ ତାହେଲେ ଗଢିବା ପାଇଁ ଟିକେ ଇଜି ଲାଗେ।
କିଛି ଇଜି ନାହିଁ ଆଉ ଟେନସନ କିଛି ନାହିଁ ଆଉ ସବୁ ହେଇଯିବ ସେ ଟିକେ ଯଦି ପାଗ ମାପ ଟିକେ ଏପଟ ସେପଟ ହେଇଗଲା ସିଏ ଆଉ ଜମା ହେବନି।
ଜମା ହବନି ସେ କେତେବେଳେ ଫାଟି ଯାଇଥିବ କେତେବେଳେ ଫିଟି ଯାଇଥିବ।
ହଁ।
ହେଲା କଥା। ଆଉ ମଝି ରଜରେ କୁଆଡେ ସେ ରଜ କୁଆଡ଼େ ଯାଇଥିଲ ବୁଲି କୁଆଡେ?
ରଜରେ ଏ ବର୍ଷ କୁଆଡେ ସେମତି କିଛି ପ୍ଲାନିଂ ହେଇନଥିଲା ରଜ ପୂର୍ବରୁ ଯାଇକି ବୁଲିକ ପଳେଇ ଆସିଲୁ କୋରାପୁଟ ସମ୍ବଲପୁର।
ହଁ କଣ କଣ ସବୁ ଦେଖେ ଅଛି ସେଇଠି ସବୁ?
ସେଠି ତ ମେନ କୋରାପୁଟରେ ସବୁ ପାହାଡ ଜଙ୍ଗଲ ବେଶୀ। ହଉ ମନ୍ଦିର ତ ବେଶୀ ଜାଗା ଯାଇପାରିଲୁନି ଗୁପ୍ତେଶ୍ଵର ମନ୍ଦିର ଖାଲି ଯାଇଥିଲୁ। ଏଇଠୁ ଆମେ ବାହାରିଲୁ ମନ ସୋମବାର ସନ୍ଧ୍ୟାରେ ବାହାରିଲୁ। ସୋମବାର ସନ୍ଧ୍ୟାରେ ଟ୍ରେନ ରେ ଗଲୁ ମଙ୍ଗଳବାର ସକାଳେ ପହଞ୍ଚି ଗଲୁ କୋରାପୁଟ ରେ। ତାପରେ ସେଠି ଆମର ହୋଟେଲ ଥିଲା ହଁ ଟ୍ରେନ ରେ।
ଆଚ୍ଛା।
ଟ୍ରେନରେ ଭୁବନେଶ୍ୱଵର ଟ୍ରେନ ଥିଲା କୋରାପୁଟ ତାପରେ ସେଠୁ ଆମେ ପହଞ୍ଚିଲୁ ମଙ୍ଗଳବାର ସନ୍ଧ୍ୟାରେ
ସେଠି ଷ୍ଟେସନ କୋରାପୁଟୁ ରେଲୱେ ଷ୍ଟେସନ ପାଖରେ ପହଞ୍ଚିଲ।
ହଁ ସଉ ନୂଆଁ ସକାଳେ ପୁରା ଗୋଟେ ରାତି ଲାଗି ଯାଉଛି ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସଖାଳ କୋରାପୁଟ ପାଇଁ।
ହଁ।
ହଁ ତାପଟେ ଆମର କଣ ହଉଛି ନା ଓଡିଶା ହେଇକି ଓଡିଶାରୁ ପୁଣି ଆନ୍ଧ୍ରା ହେଇକି। କି ଆନ୍ଧ୍ର ବର୍ଡରରେ ପଶିକି ପୁଣି ଓଡିଶା ହେଇିକି ଫେରୁଛି ସେ।
ହଁ।
ଏମିତି ହେଇକି ଟେ ଅଧେ ସମୟ ନେଇ ଯାଉଛି ତାପରେ ସେଠି ଆମର ହୋଟେଲ ଥିଲା ଆଉ ଗାଡି ବି କି କିଥିଲା।
ମାନେ ଗାଡି ଯୋଉ ହୋଟେଲ ଆଗୁଆ ବୁକ୍ କରିଦେଇଥିଲ?
ହଁ ହୋଟେଲ ଆଗୁ ବୁକ୍ କରିଦେଇଥିଲୁ ଗାଡି ବି ତାଙ୍କର ସେଥିରେ ଆଠ ଆସିଥିଲା ସେ ଗାଡି ବାଲା ସକାଳେ ଆ ସିକେ ନେଲା ସନ୍ଧ୍ୟା ଟ ପୁରାଛାଡିଲା ନଅଟା ରେ ଛାଡିଲା ବୁଲେଇ ବୁଲେଇି କି।
କେତେ କଣ ନେଲା ସେ ଗାଡି ବୁକ୍ କରିଦେଇଥିଲା?
ହୁଁ ଗାଡ଼ି ଗାଡି ଟ୍ରାଭେଲ ଏଜେନ୍ ଟେନ ଥାଉଜଣ୍ଡ ନେଇଗଲା ପୁରା।
ହଁ।
ହୁଁ ପୁରା ସକାଳେ ନେବ ସନ୍ଧ୍ୟାରେ ବୁଲେଇକି ଆଣିକି ଛାଡିବ।
ଓହୋ କେତେ କଣ ନେଲା ଚାର୍ଜେସ୍ ସେତେ ଇଏରେ?
ଉ ଗାଡି ଭଲା ପୁରା ଦଶ ହଜାର ନେଇଗଲା। ଦି ଦିନ ବୁଲେଇବା ପାଇଁ ଆଉ ହୋଟେଲ ଚାର୍ଜେସ ପାଞ୍ଚ ହଜାର ନେଇ ଗଲା ଦି ଦିନ ପାଇଁ।
ଦି ଦିନ ପୁରା ହୋଟେଲରେ ରହିଲ ନା?
ହଁ ଦିଦିନ ହୋଟେଲରେ ରହିଲୁ।
ଷ୍ଟେସନ ରେ ପହଞ୍ଚି ସାରିକି ତାପରେ ତମେ ରୁମକୁୁ ପଳେଇଲ ଡାଇରେକ୍ଟ।
ହଁ ସେ ପୁର ଗାଡି ଯ ସହିତ କଣ୍ଟାକ୍ଟ ହେଇଥିଲା ସି ଆସିଲା ପ ପରେ ଷ୍ଟେସନ ରିସିଭ୍ କଲା। ପୁରା ବୁଲା ବୁଲି ସାରିଲୁ ସେ ହଁ ଆଗୁଆ କଥା ହେଇକି ତାଙ୍କୁ ଆଡଭାନ୍ସ ପେମେଣ୍ଟ ବି ଆମର ହେଇଯାଇଥିଲା।
ହୁଁ।
ତ ସେ ଆସିପା ଉ ନେଇଗଲା ଆମକୁ ଷ୍ଟେସନରୁ ହୋଟେଲ ଯାଏ ପୁଣିହେଠୁ ଫ୍ରେଶ ହେଇକି ଆମେ ପୁଣି ତା ସହିତ ପୁଣି ଆଉଥରେ ବାହାରିଲୁ ଆମେ
ସେ ଗାଡି ବି ଆଗୁଆ କଥା ହେଇଯାଇଥିବ ଯେ ଏଇ -ଏଇ ଜାଗାରେ ବୁଲିବାର ଅଛି।
ହଁ। ପାହାଡ, ମନ୍ଦିର ତାପରେ ୱାଟର୍ ଫଲ୍ ଗୁଡାକ ସେ ସବୁ ବଡ ବଡ ଜଳପ୍ରପାତ ଗୁଡାକ ସବୁ ପାହାଡ୍ ରୁ ଯଉ ପାଣି ସବୁ ବୋହୁଚି ସେଗୁଡାକ ସବୁ ସେ ବୁଲ ବୁଲିକି ଦେଖେଇଲା ଆମର ଦେଓମାଳି ପର୍ବତ ଉପୁରୁକୁ ପୁରା ନେଇଥିଲା।
ବାବା।
ପୁରା ଉପରୁକୁ ସେ ନେଇଥିଲା ଗାଡିରେ ଆମକୁ। ସେଠି କିନ୍ତୁ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲା। ଖାଇବା ତ ବହୁତ୍ ବଢିଆ ପୁରା ଦେଶୀ ଖାଇବା ଟେଷ୍ଟ୍ ବହୁତ୍ ଭଲ। ପଇସା ବି ଆଭ୍ରେଜ୍ ଠିକ୍ ଅଛି। ଆମର ଏପଟ ରେଟ୍ ଅପେକ୍ଷା ସେପଟ ରେଟ୍ ଟା ଟିକେ କମ୍ ରହୁଚି।
ହଁ।
ପୁରା ଦେଶୀ ଖାଦ୍ୟ ଦେଶୀ ଚିକେନ୍ ମିଳିବ ପି- ପିଓର୍ ଖାସି ମାଂସ
ସେ ସେଇ ଆ ସେଇ ନି ଆଇଁଷରେ ଭଲ‌ ଟେଷ୍ଟ୍ ଥିଲା ତ?
ବହୁତ୍ ମୁଁ ତ ଖାଇ ନଥିଲି ମଙ୍ଗଳବାର ଥିଲା ଯେହେତୁ ଅ କିନ୍ତୁ ପିଲାମାନେ କହୁଥିଲେ ଯେ ବହୁତ୍ ବଢିଆ ଟେଷ୍ଟ୍ ହେଇଥିଲା।
ଆଛା ଯା ହଉ ଗୋଟେ ଲଙ୍ଗ୍ ଟୁର୍ ପଳେଇଥିଲେ ଆଉ।
ହଁ ନାଇ ଯେତିକି ଜାଗା ବି ସେ ବୁଲେଇଲା ବହୁତ୍ ଭଲ ଭଲ ଜାଗା ସେ ଡ୍ରାଇଭର୍ ବୁଲେଇଚି। ଭଲ ଭଲ ଜାଗା ଗୁଡାକ ବହୁତ ଭଲ ଲାଗିଲା ପାହାଡ, ଗଛ ଏତେ ଗଛ ସେପଟେ ମୁଣ୍ଡ ଖରାପ, ଆମ୍ବ ପଣସ ଦେଖ୍ ଦେଖି ଦେଖି ଆମେ ସବୁ ହାଲିଆ ହେଇଗଲୁ ଆମର ଏପଟେ ଏତେ ଆମ ପଣସ ନାହିଁ ଯେତେ ସେପଟେ ଆମେ ଦେଖିଚୁ।
ତାପରେ ସେଦିନ ରିଟନ୍ କଲ?
ହଁ ମଙ୍ଗଳବାର ରହିଲୁ ବୁଧବାର ଆସି ରାତିରେ ଆମେ ପୁଣି ରିଟନ୍ କଲୁ ସମ୍ବଲପୁର୍। ସମ୍ବଲପୁରରେ ଗୋଟେ ଦିନ ବୁଲାବୁଲି କରିକି ପୁଣି ଘରକୁ ଫେଇଲୁ ଆଉ।
ଡ୍ୟାମ୍ ଯାଇଥିଲ ନା?
ଆ ହଁ ଡ୍ୟାମ୍ ଯାଇଥିଲୁ। ଡ୍ୟାମ୍, ସମଲେଶ୍ଵରୀ ଆଉ ଆ ଏପଟେ ଘଣ୍ଟେଶ୍ଵରୀ ଏସବୁ ଜାଗା ବୁଲି ବୁଲାକି ଦେଖିକି ଆସିଲୁ। ସେଠି ଗୋଟେ ମଲ୍ ଗଲୁ ସେଠି ଗୋଟେ ଫିଲ୍ମ ପଡିଥିଲା କଣ ଆସି କ୍ରିଷ୍ଣା ଅବତାର୍ ର ଗୋଟେ ମୁଭି ଆସିଚି ପିଲାମାନେ ସେଇଟା ବହୁତ୍ ଏଞୟ କଲେ ଦେଖିକି।
ସେଦି ମାନେ ସେଠି କେତେ ଦିନି ରହିଲ?
ସମ୍ବଲପୁର୍ ରେ ଗୋଟେ ଦିନ ଗୋଟେ ଦିନ ରହିଲୁ ଜମା।
ସେଠି ପୁଣି ହୋଟେଲରେ ରହିଲ ନା କିଏ ଚିହ୍ନା ଥିଲା ନା ଆଗୁଆ କଥା ହେଇଯାଇଥିଲ?
ନାଇଁ ସେ ଏମିତି ଟ୍ରାଭେଲ୍ ଏଜେନ୍ସିକୁ ଫୋନ୍ କରିଦେଇଥିଲୁ ସେ ସବୁ ବୁକିଂ କରିଦେଇଥିଲା।
ତାହାଲେ କିଛି ବୋର୍ ଲାଗିିନଥିବ।
ନାଇଁ ନାଇଁ ନାଇଁ କିଛି ମାନେ ଅସୁବିଧା ହେଲାନି, କି ମୁଁ ମାନେ ଖୋଜିବାକୁ କିଛି କଲା ସେ ତ ଆସିଲା ଆସିକି ଆମକୁ ରିସିଭ୍ କଲା, ପୁଣି ଆଣି ଛା ଛାଡିଲା ଷ୍ଟେସନ ବେଶୀ କିଛି ଅସୁବିଧା ହେଇନି।
ଏଇ ଗୋଟେ ଛୁଟି ସମୟ ଟା ମିଳେ ପିଲାମାନଙ୍କୁ ଟିକେ ନେଇକି ବାହାରେ ବୁଲେଇକି ଆଣିବା ପାଇଁ।
ଆଉ ଯଉ ୱାନ୍ସ ସ୍କୁଲ ଚାଲିଲା ମାନେ ଆଉ ପିଲାଙ୍କୁ ତ କୁଆଡେ ନେଇକି ଯାଇହବନି।
ଯାହଉ ଆଉ ଯିଏ ଯଦି ନୂଆ ପିଲା କିଏ ଯାଇଥାନ୍ତା କି ସେ ଜାଣିନଥାନ୍ତା ଖାସ୍ ନା ନା ଯିଏ ନ ଜାଣିିନଥାନ୍ତା ଫାଷ୍ଟ୍ କେମିତି ଯାଇଥାନ୍ତା ସେ ବହୁତ୍ ପ୍ରୋବ୍ଲେମ୍ ରେ ପଡ଼ିଥାନ୍ତା ଷ୍ଟେସନରେ ଓହ୍ଲେଇ ବୁ ଓହ୍ଲେଇକି ପୁଣି କଉଠିକି ଯିବୁ ସେଠୁ ପୁଣି ଗାଡି
ହୋଟେଲ୍ ପାଇବୁ ଖୋଜିବୁ
କହିବୁ ସେ ପଚାରିବା ପଚାରିବା ପଡିିଥାନ୍ତା।
ହଁ ତ ଏମିତି ଏଜେନ୍ସି ବୁକ୍ କରିଥିଲେ ସେ ପୁରା ରିସିଭ୍ କରିବେ ରିସି ତମକୁ ନବାଠୁ ପୁଣି ଷ୍ଟେସନ ରେ ଛାଡ଼ିବା ସବୁ ତାଙ୍କ ରେସ୍ପନ୍ସିବିଲିଟି। ସେ ବହୁତ ଭଲ ଭଲ ହୋଟେଲ ରେ ବି ରଖେଇଲା ଖାଇବା ପାଇଁ ମାନେ ଖାଇବା ଗୁଡାକ ବହୁତ ଭଲ ଥିଲା। ପୁରା ଛୋଟ ପିଲାବେଳେରେ ଆମେ ଯେମିତି ସବୁ
ପିଇମ ଢାଳିପକଉଛି ଆସ।
ସେମିତି ଖାଇବା ଆମେ ପାଇଲୁ ସେଠି ଆଉ
ଆସିଲ ପୁଣି କୋଉଦିନ ରୀଟନ?
ରିଟର୍ଣ ହେଲୁ ଆମେ ଶୁକ୍ରବାରଠୁ ରିଟର୍ଣ କଲୁ। ଶୁକ୍ରବାର ଦିନ ବାହାରିଲୁ ସକାଳେ ଏଇଠି ବାରଟା ଗୋଟେରେ ପହଞ୍ଚିଗଲୁ ଆଉ
ଯାହା ହଉ। ଯିବା ତାହେଲେ ଏଥର ବଢ଼ିଆ ବଢ଼ିଆ ସବୁଠୁ କୋଉଟା ବେଶି ଭଲ ଲାଗିଲା ସମ୍ବଲପୁ ପୁର ନା କୋରାପୁଟଟା।
କୋରାପୁଟ ଯାଇକି ଦେଖନ୍ତୁ ବଢିଆ ଲାଗିବ ସମ୍ବଲପୁରଟା ଟିକେ ହିଟ୍ ଏରିଆ ଟା। କୋରାପୁଟ ଯିବେ ଟିକେ ବର୍ଷା ହାଲକା ହାଲକା ବର୍ଷା ଚାଲିଥିବ ଯିବେ ବହୁତ ବଢିଆ ଲାଗିବ। ଏତେ ଭଲ ଲାଗିବ କହିବେ ଯେ ମୋ ପଇସା ଉଠିଗଲା ଏଠି ଆସିକି। ପୁରା ଶାନ୍ତ ପୁରା ସେଠିକା ଲୋକ ଲୋକମାନେ ମୁଁ କାହାର ବଡ଼ପଟି ଶୁଣିଲିନି କେହି କାହା ସହିତ ବେଶୀ କଥାବାର୍ତ୍ତା ନାହିଁ ଝଗଡ଼ାଝାଟି ନାହିଁ କି କିଛି ବି ନାହିଁ ସିଏ ତାଙ୍କର ସବୁ ନିଜ ନିଜ କାମରେ ବ୍ୟସ୍ତ। ମାନେ ଷାଠିଏ ସତୁୁରି ବର୍ଷର ସ୍ତ୍ରୀ ଲୋକ ମାନେ ବି ପଡିଆରେ ଜମିରେ ଯାଇ କାମ କରୁଛନ୍ତି।
ଆଉ ସେଠି ଫସଲ ଫସଲ ବି ରହୁନି ନା?
ହଁ ବଢିଆ ଫସଲ ହଉଥିଲା ସବୁ ପାହାଡ କାଟି କାଟିକା ସେମାନେ ଫସଲ କରୁଛନ୍ତି। ସମତଳ ଭୂମି ନାଇଁ ନା ପାହାଡିଆ ଅଞ୍ଚଳ ଗୁଡାକ। ସେମାନେ ପାହାଡ କାଟି କାଟିକି କରୁଛନ୍ତି। ସେଇ ସବୁ ଜିନିଷ ପିଲାମାନଙ୍କୁ ଦେଖିବା ତ ପିଲମାନେ ଏଥିରୁ ବହୁତ କିଛି ଶିଖିବେ। ସବୁ ମାନେ ଆମର ସେଠି ଆଉ ଗୋଟେ ଭଲ ଜିନିଷ କଣ ଦେଖିଲି ଜାଣିଛ କି? ମେଡ଼ିସିନ ଷ୍ଟୋରଟା ବହୁତ କମ୍ ପାଇଲି ମୁଁ ଖୋଜି ଖୋଜି ମେଡିସିନ ଷ୍ଟୋର ଜମା ପାଇଲିିନି ସେଠି ମୁଁ। ସେଠିକା ଲୋକମାନେ ଏତେ ମାନେ ଦେହ ଖରାପ କାର ହୁଏନି ବୋଧେ ସେ ମେଡିସିନ ଷ୍ଟୋର ଆବଶ୍ୟକତା ତାଙ୍କୁ ନାହିଁ ସେଠି। ସତୁରି ପଞ୍ଚସ୍ତରୀ ବର୍ଷର ବୋଲେ
ଦେଶୀ ଜିନିଷ ସବୁ ୟୁଜ କଲେ ନା ତ ତାଙ୍କୁ ମେଡିସିନ ଏତେ ଇଏ ପଡିବନି।
ପାଞ୍ଚ କିଲୋମିଟର ସାତ କିଲମିଟର ସେମାନେ ଚାଲିକି ଯାଉଛନ୍ତି ଗୋଟେ ପାହାଡରୁ ଆଉ ଗୋଟେ ପାହାଡକୁ ଗଲେ ଗୋଟେ ଗାଁ ପଡିବ।
ଯେତେ ଦେଖିବ ମେଡିସିନ ଷ୍ଟୋ ମେଡିସିନ ଷ୍ଟୋର ହଉଛି ଭୁବନେଶ୍ୱର।
ଭୁବନେଶ୍ଵରରେ ଆମ ଟାଉନସିପ ଗୁଡାକରେ ବହୁତ ହେଇଗଲାଣି ଏବେ ମାନେ ମୁଁ ଦେଖିଲି ସେ ଚାଲିବା ଆରମ୍ଭ କଲେ ମୁ ତାଙ୍କୁ ପନ୍ଦର ମିନିଟ ଖଣ୍ଡେ ଫଲୋ କଲୁ ଆମେ ସେ ପାଞ୍ଚ ସାତ କିଲୋମିଟର ଭିତରେ ଚାଲିଯାଉ ଗୋଟେ ପାହାଡରୁ ଆଉ ଗୋଟେ ପାହାଡରୁ ସେମତି ଯିବାକୁ ପଡୁଛି। ଗୋଟେ ପାହାଡରେ ମିନିମମ୍ କୋଡିଏରୁ ତିରିଶ ଘର ଥିବେ ବେଶୀ ଲୋକ ନଥିବେ ସେଠି। ପାହାଡ ତଳେ ଘର କୋଡିଏଟା କି ତିରିଶଟା ଫ୍ୟାମିଲି ଥିବେ ଛୋଟ ଝରଣାଟେ ବହୁଥିବ ତା ସାଇଡରେ ସେମାନେ ତାକୁ ସେ ବିଲ ଖଣ୍ଡ ଖଣ୍ଡ ବିଲ କରିକି ପଥରର ଘେର ଦେଇକି ସେଥୀରେ ଚାଷ କରୁଛନ୍ତି। ତାଙ୍କର ଏବେ ବି ଧାନ ମାନେ ଅମଳ ହଉଛି। ଛୋଟ ଛୋଟ ଗ୍ରୀନ୍ ଗ୍ରୀନ୍ ଧାନ ଗୁଡାକ।
ହଁ, ମୁଁ ଟିକେ ରଖୁଛି ଆ ତମକୁ କଲ୍ କରୁଛି।
ଓକେ ଓକେ।